ହଁ,
ଆରେ ମୁଁ ଶୁଣିବାକୁ ପାଇଛି ତମର ସେଠି ଗୋଟେ ନୂଆ ଦୋକାନଟେ ଖୋଲିଛି କମ ରେଟ ରେ ଡ୍ରେସ୍ ବିକୁଛି ବୋଲି।
ମୁଁ ତ କାହିଁ ଜାଣିନି କୋଉଠି ଭି ମାନେ ଭିତରେ ନା ବାହାରେ?
ତମ ଘର ପାଖରେ ହେଇକି ତମେ ଜାଣିନ?
ନା
ପଚାରିବ ପଚାରିବ ସେଇଠି ଗୋଟେ ଖୋଳିଛି।
ହଉ ଦେଖିବା ଯେହତୁ କମ ଦାମରେ ମିଳୁଛି ଆମେ ଆଉ କାହିଁ କୁଆଡେ ଯିବା ଆମେ ସେଇଠି ଯାଇ ନେଇଆସିବା ଏଥିରେ କଣ ଅଛି।
ହଁ ଏବେ ଅଫର ବି ଚାଲିଥିବ।
ମତେ ମୁଁ ମୁଁ ଗୋଟେ ମୁଁ ଦିଟା ପ୍ରଶ୍ନ ପଚାରୁଛି ତୁମକୁ ଉତ୍ତର ତ ଠିକ ଅଛି ଆମ ରଜ କେତେଦିନ ମାନେ ମୁଖ୍ୟତଃ କେତେ ଦିନ ପାଳନ କରାଯାଏ। ତ ମୁଖ୍ୟତଃ ନୁହ ମୁଖ୍ୟତଃ ନୁହ ମାନେ ରଜ କେତେ ଦିନ ପାଳିବା ଉଚିତ ମାନେ ମୁଖ୍ୟତଃ ନୁହ ନର୍ମାଲ। ସାଧାରଣ ଭାବେ
ରଜ ଟା ତିନି ଦିନି ପାଳନ କରାଯାଏ ବୋଧେ
ହୁଁ,
ବୋଧେ ପହିଲି ରଜ ତାପରେ ରଜ ସଂକ୍ରାନ୍ତି ତା ତାପରେ ମୁଁ ତ ଭୁଲିଗଲି କଣ?
ସେଇଥିପାଇଁ ର ଠିକ ଅଛି।
ହଁ ପାଞ୍ଚ ଦିନ ବି କୁହନ୍ତି ଫାଷ୍ଟ କୁ ବୋଧେ ସଜବାଜ ବୋଲି କୁହନ୍ତି ଯୋଉଥିରେ ଝିଅ ମାନେ ବୋଧେ।
ସଜ ହୁଅନ୍ତି ତାପରେ ପହିଲି ରଜ ହୁଅନ୍ତି। ହଁ ତାପରେ ରଜ ସଂକ୍ରାନ୍ତି କୁହନ୍ତି ତାପରେ କଣ? ଶେଷ ରଜ କୁହନ୍ତି।
ତାର ବସୁମତୀ ସ୍ନାନ ହ ହ ଆଛା ଏଥିରେ ହୁଏ କଣ କହିଲ।
ନା ଶୁଣ ମୋର ମୋର ମୋର ପ୍ରଶ୍ନ କଣ ହଉଛି ମୋ ପ୍ରଶ୍ନ ଶୁଣିସାର। ଯେହେତୁ କେତେ ଜଣ ପଚାରିବ କିଏ କହିବେ ତିନି ଦିନ କିଏ କହିବେ ଚାରି ଦିନୀ କିଏ କହିବେ ପାଞ୍ଚ ଦିନୀ।
ହୁଁ
କିନ୍ତୁ? ମୋର ପ୍ରଶ୍ନ ହଉଛି ରଜରେ ତିନି ଦିନ ଛୁଟି କଣ ପାଇଁ ଦିଆ ହୁଏ ଯୋଉଟା କି ଆମେ କୁହନ୍ତି ସ୍କୁଲ ଛୁଟି ହଉ।
ହଁ ହଁ
ବିଦ୍ୟାଳୟବ ତିନି ତିନି ଦିନ ମମି ଛୁଟି
ତେ ଏମିତିଆ କିଏ କେବେ ପଚାରି ନାହାନ୍ତି ନା ଏବେ ପ୍ରଥମ ଥର ପାଇଁ ଜାଣିିନି।
ମୋ ମୋର ମତେ ଉତ୍ତର ଟା ଦରକାର ହେଲା କଣ ପାଇଁ ତିନି ଦିନ କଣ ପାଇଁ ମାନେ ଗୋଟେ ଦିଅନ୍ତି ବସୁମତୀ ସ୍ନାନ ବି ରହୁଛି ନା ଶେଷ ରଜ ପରେ ସଜବାଜଟାକୁ ଏତେ ଆମେ ଏ ମାନେ ପାଦିନ କଣ କହନ୍ତି ପାଦିନୀ ନା ପ୍ରଧନ ପ୍ରାଧାନ୍ୟ ହେଲା ଦିଅନ୍ତିନି। କିନ୍ତୁ ବସୁମତୀ ସ୍ନାନ ଯେହେତୁ କୁହନ୍ତି ମାଟିରେ ଖାଲି ପାଦରେ ଚାଲିବା କଥା ନୁହଁ ମାଙ୍କୁ କୁହ ତ ବସୁଧା ମାଙ୍କୁ ଗାଧେଇ ଗାଧୋଇବା କଥା କିଏ କହିଛି ସେଇ ଦିନ ବି ଗୋଟେ। ଛୁଟି ଆବଶ୍ୟକ ନା ଆବଶ୍ୟକ ନୁହେଁ କିନ୍ତୁ ସେଇଦିନ ହିଁ ବିଦ୍ୟାଳୟ ମହାବିଦ୍ୟାଳୟ ମାନଙ୍କର କଣ କରାଯାଏ। ମାନେ ଖୋଲାଯାଏ ସେଦିନ ହଁ ସେଦିନ ଖୋଲାଯାଏ। ହଁ ଚାରି ଦିନ ଚାରି ପରି ଦିନ ଚାରି ଦିନ ଯାକ ଯେତେବେଳେ ଶେଷ ରଜ ଗଲା ପରେରେ ଖୋଲାଯାଏ କଣ ପାଇଁ ତିନି ଦିନ କଣ ପାଇଁ ଛୁଟି ଦିଆଯାଏ।
ଆମ ସଂସ୍କୃତିରେ ସେମତି ଯଦି କିଛି ଥିବ ମୁଁ ତ ଜାଣିନି।
ତମେ କେତେ ମାନେ ତମେ ଏତେ ବଡ ପିଲାଟେ ହେ ହେଲଣି ବିଦ୍ୟାଳୟ ପାଠ ପଢି ମହାବିଦ୍ୟାଳୟ ପାଠ ପଢି ଆସିଲଣି ତଥାପି ତମେ ଯଦି କହିବ ମୁଁ ଏ ସଂସ୍କୃତି ବିଷୟରେ କିଛି ଜାଣିନି ପୁଣି ଓଡ଼ିଆ ଓଡିଆ ଝିଅଟି ତମେ? ଓଡିଶା ରେ ତ ଘର ତା ପରେ ବି ତମେ କହିବ ମୁଁ ଜାଣିନି। ତାହେଲେ ଆମେ ଆଉ କଣ କରିବୁ।
ହଉ
ତମେ ତାହେଲେ କେବେ ଯାଅ ଯୋଉ କଣନ୍ତ ସୁ ଟିଭି ମା ତମ ଭଏସ କାହିଁକି ମାନେ କଟ କଠ ହଉଛି।
ହଉ ହଉ ହ
ହଁ ଏଥର ସୁଭିିଲା ତମେ ଯଦି କେବେ ଭାବୁଛ। କଣ ତ କାର୍ଯ୍ୟକ୍ରମ ହଉଛି। ରଜନ୍ ମାନଙ୍କୁ ନେଇକି କଣ କରିବ, ଯଦି କେବେ ଭବିଷ୍ୟତରେ ଯାଅ ଯଦି କେହି ପ୍ରଶ୍ନ
ହଁ, ଯଦି ଯେ ଯଦି ଯେ ଯଦି ବି ଯେବେ ଯିବି। କି ଯିବାର କିଛି ଥିବ ତାହେଲେ ମୁଁ ତ ପୂର୍ବରୁ ନିଜକୁ ରା ସବୁ କିଛି କ୍ୱଶ୍ଚିନ୍ କୁ ମାନେ ପ୍ରଶ୍ନକୁ ପୁରା ଅଭ୍ୟାସ କରିକି ଯିବି।
ଆଚ୍ଛା। ତାହାଲେ ତମର ଯିବାର ତାହେଲେ ସେଇଭଳିଆ ଯୋଜନା ଅଛି ନାଇଁ କି?
ନା, ମୋର ଜମା ଇଚ୍ଛା ନାହିଁ।
ଚ୍ଛା ନାହିଁ ଉତ୍ତର ଦେଇଥାନ୍ତ। ନା ମୁଁ କଣ ପାଇଁ ଯିବି ମୁଁ କଣ ପାଇଁ ଏଇଗୁଡାକୁ ମନେ ରଖିବି ବାସ୍।
ନାଇଁ ମୁଁ, ମୁଁ ସବ୍ ନ ନକରାତ୍ମକ ବା ସେଟା ଠିକ ନୁହେଁ ନା ସକାରାତ୍ମକ ଭାବେ ମୁଁ ଅ ଉତ୍ତର ଟା ଦେ
ଆମେ ଓଡିଆର ଯଉ ଆମେ ଅଲଗା ଇଏ କରଥିବେ ନା, ନର୍ମାଲ କଥାବାର୍ତ୍ତା ଯଉ ଏଟା ମତେ ମାନେ ସାଧାରଣ କଥାବାର୍ତ୍ତା ଲାଗୁନି। ଓଡିଆ ଓଡିଆର ବହି କଣ ହବ ଯଉଥିରେ ଓଡିଆର ମାନେ ଆମକୁ ଯଉଟା କୁହନ୍ତି। ମାନେ ଖୋଜିବାକୁ ପଡିବ ମତେ ତ ଓଡିଆର ମାନେ ଭାବିବାକୁ ପଡୁଚି, ମୁଁ କଣ କହିବି?
ରେ ହେଇ ହଉ ଆଉ। କହିଲ କଣ କରାଯାଏ? କଣ ପାଇଁ ଏମିତି ହୁଏ?
ସେଇଟା ମତେ ଜଣା ନାଇଁ ବୋଲି ମୁଁ ତମକୁ ପଚାରିଲି। ଆ
ହଉ ହଉ ହଉ। ମୁଁ ଆଜି ଭାବିବି କାଲି ମି ପୁରା କାଲି ନିଶ୍ଚିନ୍ତ ଭାବେ ତମକୁ ଉତ୍ତର ଟା ଦେବି। ହଁ ନିଶ୍ଚୟ।
ଆଚ୍ଛା। ତମେ ତମ ମାନେ ଘରେ ର ମାନେ ଘରୁ ବି ସାହାଯ୍ୟ ନେଇପାର।
ସେ ଆମର ଏଟା ଖରା ହୁ ଆମର ର ରଜ ପୂର୍ବରୁ ଖରାଟା ହେଇନଥାଏ କି? ରଜ ପାଖାପାଖ- ଆସିଲା ବେଳେ କି ତାପରେ ବର୍ଷା ଟା ହୁଏ।
ତାହେଲେ ଆଜି ଯଉ ଆଜି ଆଜି ହଁ ନା ତମେ ଯଉ କହିଲ ଖରା ଟା ହେଇଚି। ରଜ ପରେ ବର୍ଷାଟା ହୁଏ। ଠିକ ଅଛି। ରଜ ପାଗ ଏହି ଯେବେ ରଜ ପାଗ। ବୁଝିଲ ବୋଲି ବର୍ଷା ହେଲା। ଆ ଆଗରୁ ବର୍ଷା ହେଇନି?
ଆରେ ଏଇଟା ତ ଆମ ପ୍ରକୃତିର ହିଁ ମାନେ ଉଁ ଆମେ ଏମିତିଆ ପ୍ରକୃତି ଟାକ କରିସାରିଲେଣି ଯେ ସେ ଏବେ ବର୍ଷା ହିଁ ସବୁବେଳେ ହଉଚି। କେତେବେଳେ ଖରା ହଉଚି କେତେବେଳେ ବର୍ଷା ହେଉଚି ତାର କିଛି ଠିକ
ଖରା, ବର୍ଷା, ଶୀତ ପୁରା ଖରା ଯାଇନାହିଁ। ନ ନା ମୁଁ କହି ଗଛ ଲଗେଇବାକୁ ପଡିବ। ବଜ୍ର ପାତ ରୁହନ୍ତା କି? ଇନ୍ଦ୍ରଦେବ ପୁରା ରାଗି ଯାଉନ
ଆଚ୍ଛା ହଁ ଏଇ ରଜରେ ବୋଧେ ପାନ ଖାଆନ୍ତି।
ଖାଆନ୍ତି।
ତମେ କେବେ ଖାଇଛ ନା?
ଖାଇଛି।
ମୁଁ ବି ଖାଇଛି ଯୋଉ ପାନରେ ସବୁ ଥାଏ ନା ଚେରି ପଡିଥାଏ। ମିଠା କଣ ସବୁ ପଡିଥାଏ ଚିନି ପଡିଥା
ରଜ ପାନ ରଜ ପାନକୁ ଛାଡିଦେଲେ ବି ମୁଁ ସା ଦିନ ମାନଙ୍କରେ ବି ବା କେତେବେଳେ କେମିତି ଯଦି କୋଉ ବନ୍ଧୁବାନ୍ଧବ କୋଉ ବନ୍ଧୁବାନ୍ଧବ ନୁହଁ ଯଦି କୁଆଡେ କୁଆଡେ ବି ନୁହଁ ତ କେତେବେଳେ କେମିତି ଖାଇଦେଇଛି ଖାଇଦିଏ ଆଉ। ସେଟା ମୋର ଅଭ୍ୟାସ ବି ନୁହଁ। ଅଭ୍ୟାସ ନୁହଁ ତଥାପି ମୁଁ। ରଜରେ ତ ଖାଏ
ଏତେ ବି ପାନ ଖାଇବା କଥା ନାହିଁ କିନ୍ତୁ ଥରେ ଅଦେ ଖାଇଲେ ହଜମ କରାଏ ଆମର ଖାଦ୍ୟକୁ ପାନ ଖାଇବା ଦ୍ଵାରା।
ଆମ ଜାଣ ହଜମ କଥାିଲ ନିର୍ମହନ୍ଦିନ ନା ଖାଲି ଖାଇବା ଆମ ପାଟିରୁ ବି ବେଳେ ବେଳେ କୁହନ୍ତିନି ଖରାପ ବାସ୍ନା ଆସିଥାଏ ଦୁର୍ଗନ୍ଧ ଯୋଉଟା ଆମେ କୁହେ ଦୁର୍ଗନ୍ଧ ନ ସେ ପାଇଁ କିଛି ଖାଇବା ଚୋବେଇବା ଦରକାର। ଯେମିତି ଧଣିଆ ହଉ କି ପାନମଧୁରୀ ହଉ ଚୋବେଇ। ବା ଦରକାର ସେଇଥିପାଇଁ ମାନେ ଲୋକମାନେ ଖାଆନ୍ତି କେହି କେହି ଅଲଗା କିଛି ଖାଆନ୍ତି ଯୋଉଟା କି ଖରାପ ଆମେ କହିପାରିବା। ଏଇଭଳି ଆଉ।
ହଁ ଜାଣିଛ ଆମର ଏଠି ମଲ୍ଲ ଗଛ ଅଛି ରାତି ହେଲା ବେଳକୁ ଏତେ ବାସ୍ନା ହଉଛି କେତେ ସୁନ୍ଦର ଲାଗୁଛି।
ଯାହା ହଉ ଅଛି ଭୁ ଅଛି କଢ ଏତେ ଏଇନା ହେଇଥିବ ହଁ
କଢ ହେଇଥିବ।
ହେଲାଣି କି ଖାଇବା ପାଇଁ ପାଇଲୁ ଆଉ।
ହଁ ଯାଅ ନଅଟା ଆଠ ହେଇଛି।
ତମ ବହୁ ତମ ସ୍ଵର କାହିଁ ଶୁଭୁନି।
ଏ ଘରେ ଘରେ କଥା ହଉଛି।
ହେ ଶୁଣ।
ଆଜ୍ଞା।
ଆଚ୍ଛା ମଲ୍ଲି ଫୁଲ ଯେମିତି ବାସେ ଆଉ କୋଉ ଫୁଲ ସେମିତି ଅଛି ନା ଯୋଉମାନେ ବାସନ୍ତି?
ହୁଁ ତମର ବାସ୍ନା ହଉଛି ଆମର ଏବେଥରେ କଢ ହେଇଛି ନା ଭୋର ଭୋର ତିନିଟା ଚାରିଟା ହେଲା ବେଳକୁ ଆଉ ନଥିବ ଆଉ ପ୍ରାୟ ସକାଳୁ ତ ନଥିବ ରାତିରେ କୁଆଡେ ରହିବ ବାସ୍ନା ହବ।
ହଁ ଆମର ବି ଏଠି ନେଇ ଯାଆନ୍ତି ସବୁ। ଆମର ନା ନା ଏଠି ସବୁ ପ୍ରକାର ଫୁଲ ଗଛ ଅଛି। ଅଛି।
ଓହୋ
ଆମ ଆମର ଏଠି ମନ୍ଦାର ହଉ ସେ ମ ମଲ୍ଲୀ ହଉ ଟଗର ହଉ
ଟଗର ଅଛି ତରାଟ ଅଛି ମ ନାଲି ମନ୍ଦାର ଧଳା ମନ୍ଦାର। ହଁ ଆଉ କଣ ମଲ୍ଲୀ? ନା କନିଆରୀ ଟା ନାହିଁ କଣ ହେଇଛି ନା କନିଆରୀ ଗଛ ନଥିଲା ହେଲା ମୁଁ ଘରେ କହିଲି ଲଗେଇବା ପାଇଁ ଆମ ଘରେ ମୋ ମା କହିଲେ କି ଯଦି କିଏ କେତେବେଳେ କାହା କାହା କାହା ଯଦି ଯୁକ୍ତି ତର୍କ ଲାଗିଲେ ହେଲା
ହଁ
ଯୋଉଟା କି ଆମ କୁହନ୍ତି ଓଡ଼ିଆରେ ଝଗଡା। କୁହନ୍ତି କନିଆରୀ ଫୁଲର କଳଟା କଣ? ଥାଏ ବିଷ।
ହୁଁ
ଯଦି କିଏ ଖାଇଦବ ତାହେଲେ ପୋଲିସ ଆସି କଣ କରିବ ଆମକୁ ଧରିବ କାହିଁକି ଗଛ ଲଗେଇଥିଲ ମୁଁ କହିଲି
ସେଥିପାଇଁ ଲଗାନ୍ତିନି କି?
ନା ନା ଆମର ନଥିଲା କିନ୍ତୁ ତାପରେ ଗୋଟେ ଲଗା ହେଇଛି ବଡ଼ ବଡ଼ ନୁହଁ ବଢ଼ିଲାଣି ସେଇଟା ଆସ୍ତେ ଆସ୍ତେ। ସେଇଟା ଗୋଟେ କାରଣ ଥିଲା ଯୋଉଟା କି ଆମର ଲଗଉନଥିଲି।
ନା ଆମର ଏଠି ସବୁଆଡେ କନିଆରୀ ଗଛ ଫୁଲ ସବୁ ଅଛି।
ମତେ ଆଲୋଭେରା ଗଛ ଦରକାର ତମ ଘରେ ଅଛି ହୁଁ ଶୋଇଲା ବେଳକୁ ପୁରା ଶାନ୍ତି ଲାଗିବ। ମୁଁ କଣ କହୁଥିଲି ହଁ ଆଲୋଭେରା ଗଛ କିନ୍ତୁ ଆମର ଅଛି।
ହଁ ଆମର ବି ଅଛି।
ମତେ ଦରକାର ମୁଁ ଲଗ ଦେବୋଇ
ଓ ଲଗେଇବା ପାଇଁ।
ହ ସବୁ ଓଛରେ ରଉଛି। ହେଲେ ଆଲୋଭେରା ଗଷ ଟା ଖାଲି ଶୁଖି ଯାଉଛି।
ହଁ ମୋ ଭାଉଜ ଜଣେ ଦେଇଥିଲେ ଆଲୋଭେରା ଗଛ ଲଗେଇବା ପାଇଁ ମୁଁ ଲଗେଇଥିଲି ମୁଁ ଜମା ଲଗାଏନା ମାନେ ମୁହଁରେ ଜମା ଲଗାଏନା ଥଣ୍ଡା ଧରେ ନା।
ହୋନ ମହରେ ନ ନା ଘରେ ହ ଘରେ ପ୍ରସ୍ତୁତି ତେଲ ଯୋଉ କରନ କେଶ ପାଇଁ ଚଛୁଟି ପାଇଁ। ସେଇଥିରେ ମୋ ମୋର ଦରକାର ହୁଏଲେ ଯେହେତୁ ଆଲୋଭେରା ଗଛ ମିଳୁନାହିଁ ସେଥିପାଇଁ ସେଗୁଡା ମୁଁ ବ୍ୟବହାର କରିପାରୁନି। ତୁ ମିଳିଲି ଟିକ ଆଗେ ଲଗାନ୍ତି ଲଗାନ୍ତି ତାପରେ ଯାଇ ବଢନ୍ତା। କୋଉଠି ମିଳ ତାହେଲେ ମୁଁ ଆଣନ୍ତି କିନ୍ତୁ ମୁଁ ପଚାରିଲି କାଳେ ଯଦି ଥିବ ମତେ କୁହନ୍ତି ତା ଡାଳ ନା କଣ ଲଗାନ୍ତି ଡାଳ ଟା। ନା ଡାଳା ନୁହ ଚେର ସହ। ଚେର ସହ। ମତେ ମୋତେ ଆଣିକି ଦେଇଥାନ୍ତୁ ମୁଁ ଲଗେଇଥାନ୍ତି।
ହଉ ଦେବି ଆଉ। ମୁଁ ନା ଆଜି ମୋ ଚୁଟି ଗଡା ଟିକେ ବଢି ଯାଇଥିଲା ସେଥିପାଇଁ ମୁଁ ମୋ ମନ ଇଛା ଯେମିତି ପାଇଲି ସେମିତି କାଟିଦେଲି।
ତାହେଲେ ଆସିଲେ ମୁଁ ତମକୁ ଦେଖିବି ଦେଖ ତମେ ତମର ଚୁଟି ତ କେତେ ଲମ୍ବା ଥିଲା ତମେ କେତେ ଛୋଟ କରିଦେଇଛ।
ହଉ ଦେଖିଲେ ଆଉ ହସିବନି ମୋ ମନ ଇଚ୍ଛା ମୁଁ କାଟିଦେଇଛି।
ସେଟା ତମ ଚୁଟି ଉପରେ ନିର୍ଭର କରେ ଦେଖିଲେ ନହେଲେ ନାଇଁ।
ଆଉ ତୁମକୁ କାଟି ଆସେ ନା।
ନା ମୁଁ କେବେ କାହାର କାଟିନି ଦିଦି।
ଆଉ ନିଜର।
ନା କେବେ କାଟିନି।
କାଟିବ ନା ଶିଖିବ ନା ଶିଖିବା କଥା ନା।
ତାହେଲେ ଯଉ